ବନ୍ଧୁ ପ୍ରଣାମ ବନ୍ଧୁ।
ହୁଁ ପ୍ରଣାମ ବନ୍ଧୁ ପ୍ରଣାମ ମହାପ୍ରଭୁ ତ ଆପଣଙ୍କର ମଙ୍ଗଳ କରନ୍ତୁ।
ଆଜ୍ଞା ବନ୍ଧୁ ଙ୍କ କରୁଚନ୍ତି?
ଏଇ କଣ କରିବି ଆଉ ଆମର ତ ପରିସ୍ଥିତି ଜାଣିଥିବେ ଯେହେତୁ ବର୍ଷା ହେଇଛି ଆମ ଗ୍ରାମରେ ତ ଟିକେ ଆସିଥିଲି ବୁଲିବାକୁ ଆମର ଗ୍ରାମର ପରିସ୍ଥିତି ବହୁତ ଖରାପ ଅଛି ଯେହେତୁ ପାଣିପାଗ ଖରାପ ରହୁଛି ଆମର ଯେ ପରିକି ଜଳ ଆମକୁ ବହୁତ ମାତ୍ରାରେ ମିଳୁନାହିଁ।
ଆଜ୍ଞା ବନ୍ଧୁ ଆଉ ଦିହ କେମିତି ଅଛି ଆପଣଙ୍କର?
ହଁ ଦେହ ବହୁତ ଭଲ ଅଛି ଆଉ ଆପଣଙ୍କର କେମିତି ଅଛି?
ବନ୍ଧୁ ଭଲ ଅଛି ବନ୍ଧୁ ଏଇ ଯୋଉ ପାଗ ପରିବର୍ତ୍ତନ ହେଲା ଖରା ଦିନରୁ ଅଚାନକ ବର୍ଷା ଦିନ ଆସିଗଲା ବର୍ଷା ବି ଏତେ ଜୋରରେ ଏବେ ହଉଚି। ବନ୍ଧୁ ଦିହ ଭଲ ଅଛି ନା ଦେହ କିଛି ଖରାପ ଖରାପ ଅଛି ନା ଥଣ୍ଡା ବସ ଥଣ୍ଡା ଜର କିଛି ହେଇଛି କି ବନ୍ଧୁ
ତ ଆମର ଯେହେତ ଆମର ଯେହେତୁ ପାଗ ପରିବର୍ତ୍ତନ ହଉଛି ସବୁ ଆସ୍ତେ ଆସ୍ତେ ତ ସ ଆମକୁ ତ ସତର୍କ ହବାକୁ ପଡିବ ଯାହା ଫଳରେ କି ଦେହ ହଠାତ୍ ସୁସ୍ଥ ଅସୁସ୍ଥ ହେଇପାରେ ସେଥିପାଇଁ ଟିକେ ରହିବାକୁ ପଡୁଛି ସତର୍କ ହୋଇ ଆଉ।
ଓହୋ ତାହେଲେ ବନ୍ଧୁ ଆପଣ କହୁଛନ୍ତି ଏବେ ସବୁ ଠିକ ଠାକ୍ ଅଛି ହଉ ବନ୍ଧୁ ଟିକେ ଦେଖିକି ଦେ ଦେଖିକି ଟିକେ ଥିବେ। ଆଉ ଆପଣ ଟିକେ ଔଷଧ ଫୋଷଧ ବି ରଖିଥିବେ ଏଇ ଯୋଉ ବର୍ଷା ଦିନ ପାଇଁ। ବନ୍ଧୁ କୁହନ୍ତୁ
ରିଅନ୍ତୁ ଏଇ ଜଉ ବର୍ଷା ଦିନ ପାଇଁ ବହୁତ କିଛି ମାତ୍ରାରେ ଆମର ସବୁ କ୍ଷତି ହୋଇ ଚାଲିଛି ଯେପରିକି ଜଳ ହଉ କିମ୍ବା ନଳକୂପ ଏଇ ଯେ ପରିକି ଆମର ନଳକୂପ ହଉ କିମ୍ବା ଆଜ୍ଞା ବନ୍ଧୁ।
ବନ୍ଧୁ ଜା ଜାଣିପାଇଲିି ବନ୍ଧୁ ନଳକୂପ ଆପଣ ଯୋଉ କହୁଚନ୍ତି ନଳକୂପରୁ ଏବେ ପାଣି ନଳକୂପ ଯୋଉ ମାନେ ବା ଭାଙ୍ଗି ଯାଇଚି ସେଇଥିରୁ ବନ୍ଧୁ ଏବେ ପାଣି ନିଷ୍କାସନ ଚାଲିଚି ଆପଣ ଗାମରେ ଙ୍କ ବନ୍ଧୁ ନଳକୂପ ପ ଯେତିକି ଭାଙ୍ଗି ଯାଇଛି କି କିଛି ମୁ ଖରାପ ହୋଇଛି ତମ ଗାମର ଲୋକମାନେ ତାକୁ ଙ୍କ ସଜାଡି ପାରୁନାହାନ୍ତି କି ବନ୍ଧୁ
ନାଇଁ ବନ୍ଧୁ ସଜାଡି ପାରୁନା ବନ୍ଧୁ ସେ ସବୁ କିଛି କରିପାରୁନାହାନ୍ତି ଯେ ଥୁକି ଆପଣ ଦେଖନ୍ତୁ ଆମର ଯଦି ବି ସେ ସବୁ କିଛି ଭାଙ୍ଗି ଯାଇଥାଏ ତ ଆମ ଗ୍ରାମର ସମସ୍ତେ କେ ଲୋକମାନେ କିମ୍ବା ବୟସକ ଲୋ କମାନେ ତାକୁ ଯଦି ସମସ୍ତେ ମିଶିକି ଆମେ ସେଥିପାଇଁ ସବୁ ସହଯୋଗ କରିବା ତାହେଲେ ନିଶ୍ଚିନ୍ତ ସେ ସବୁ ଆମର ପୁରା ହେଇପାରିବ। ହେଲେ ବନ୍ଧୁ ସେଥିରେ କେହି ବି ମତ ଦଉନାହାନ୍ତି ତ କଣ କହିବା।
ଆଜ୍ଞା ବନ୍ଧୁ ଆଉ ଯତି ଆପଣ କହୁଛନ୍ତି କି ଆପଣଙ୍କ ଗ୍ରାମରେ ପାଣି ମାନେ ଜ ନଳକୂପ ଭାଙ୍ଗି ଯାଇଥିବାରୁ ପାଣି କିଛି ନଷ୍ଟ ହଉଛି। ବନ୍ଧୁ ଆପଣ ତ ଏବେ ଜାଣିଥିବେ ଗଣମା ଧ୍ୟମ ବା ଆମ ବାହାର ଦେଶର ଗଣମାଧ୍ୟମ ବି କହୁଚନ୍ତି ପାଣି ବଞ୍ଚାନ୍ତୁ। ଜୀବନ ବଞ୍ଚାନ୍ତୁ। ବନ୍ଧୁ ଯଦି ପାଣି ନଥି ଆପଣ ଏମତି ଯତି ଅ, ଅପ୍ରଚାର କରିକି ପାଣ କି ନଷ୍ ଟ କରିବେ ତାହେଲେ ବନ୍ଧୁ ଇଏ ତ ଆପଣଙ୍କ ପାଇଁ ତ ଭଲ। କିନ୍ତୁ ଆପଣଙ୍କ ଯୋଉ ଆଗାମୀ ପିଢି ଆସୁଛନ୍ତି ତାଙ୍କ ପାଇଁ ତ ବହୁତ ଖରାପ। ଆପଣ ଏଟା ତ ଜାଣିବା କଥା। ଆପଣଙ୍କ ଗ୍ରା ମର ଲୋକମାନଙ୍କୁ କହିବା କଥା କି ଏଇପରି ପାଣି ନଷ୍ଟ କରନ୍ତୁନି। ବାହାର ଦେଶ ମାନଙ୍କରେ ବି ପାଣି ଯାନ ପାଣି ଦାନ ଜୀବନ ପୁଣ୍ୟ ଏସବୁ ନାରାରେ ଏବେ ଚାଲୁଚି ବନ୍ଧୁ। ଆପଣ ତ ଏଟା ଜାଣିକି ବି ତାପରେ ପାଣି କିପରି ନଷ୍ଟ କରୁଚନ୍ତି।
ବୁଝିପାରୁଛୁ ବନ୍ଧୁ ହେଲେ କରିବୁ କଣ? ଯେ ଦେଖନ୍ତୁ ବନ୍ଧୁ ଯେପରିକି ଆମର ନଳକୂପରେ ପାଣି ଆସୁନଥିବାରୁ ତ ଆମେ ଯଦି କୌଣସି ପୋଖରୀ କିମ୍ବା କୌଣସି ନଈବନ୍ଧ ପାଖକୁ ଯାଇକି ଯଦି ଗାଧେଇବାକୁ ଯାଉଛୁ ତ ସେଠି ତ ଆପଣ ଭଲସେ ଜାଣିଥିବେ ଆପଣ ଯୋଉ ଆମର ଯୋଉ ଏବେ ଯୋଉ କାରଖାନା ସବୁ ଚାଲିଚି। କଳକାରଖାନା ସେଥିରୁ ବହୁତ ଖରାପ ପାଣି ଆସିକି ବହୁତ ଖରାପ ଜିନିଷ ଆସିକି ସେ ପାଣିରେ ସବୁ ମିଶୁଚି। ଯାହା ଦ୍ବାରା ଆମେ ସେଠି ଗାଧୋଇବା ଦ୍ଵାରା ଆମ ଦେହ ବହୁତୁ
କ-ଆପଣଙ୍କୁ ତ ସରକାରଙ୍କର ସାହାୟତା ମିଳିଥିବ। ସାୟାତା ଆପଣ ଯେତେ ବର୍ଷା ଦିନ ପୂର୍ବରୁ ସରକାର ତ ଗ୍ରାମ ଗ୍ରାମ ବୁଲି ଯୋଉ କୌଣସି ନଳକୂପ ଖରାପ ହୋଇଥାଏ ତାକୁ ତ ସଜାଡି ଦେଇଥାନ୍ତି। ଆ ଆପଣଙ୍କ ଗ୍ରାମରେ କଣ ସରକାରଙ୍କର ଏଇ ଯୋଉ ନଳକୂପ ସଜାଡ଼ିବା ପାଇଁ ଲୋକ ତ ଆସିଥିବେ। ନା ଆପଣଙ୍କ ଗ୍ରାମ ଲୋକ ତାକୁ ସଜାଡିବାକୁ ମନା କରିଦେଇଥିଲେ?
ତ ସର କାର ହିଁ ନିଜେ ସେ ସବୁ ରେ ମୁଣ୍ଡ ଖେଳଉନାହାନ୍ତି। ତ ଆପଣ ତ ଜାଣିଥିବେ ଆମର ଏଇ ଯୋଉ ସବୁ ରାଜନୈତିକ ସବୁ ପିଲା ଅଛନ୍ତି। ତ ତାଙ୍କୁ ଆଉ କଣ କହିବୁ ବନ୍ଧୁ ସେ ତ ଏଥିରେ କିଛି ମତ ହିଁ ଦଉନାହାନ୍ତି।
ବନ୍ଧୁ ସେ କଥା ଛାଡନ୍ତୁ। ବନ୍ଧୁ ମୁଁ କହିବାର କଥା ବନ୍ଧୁ ମୁଁ କହିବାର କଥା ଯଦି ପାଣିର ଯଦି କିଛି ବି ଅପ୍ରଚାର ହଉଚି ଯେପରି ପାଇପ୍ ଟି ଭାଙ୍ଗି ଯାଇଛି। ନଳକୂପ ଟି ଭାଙ୍ଗିଗଲେ ଅଟୋମେ ଟିକ ଅବରତ ତ ପାଣି ବାହାରୁଥୁବ। ସେଠି ଆପଣ କିଛିଟା ବନ୍ଦ କରିବା ପାଇଁ ଯେପରି ଆମର ମାଟି ଗୁଳା କି କାଗଜ ଗୁଳା ତା ଦେହରେ ବଦ୍ଧୁ ପୁରି ମାନେ ଦଉନାହାନ୍ତି। ନନେ ସେଟା ତ କରିପାରିବେ ଆପଣ।
ହଁ ସେଟା ତ ଆମେ କରିପାରିବୁ ଯେ ହେଲେ ବନ୍ଧୁ ସେଥିପାଇଁ କିଛି ଆମକୁ ସହମତ ଦରକାର। କିମ୍ବା କିଛି କା ସେ କ- କିଛିଟା ଲୋକଙ୍କର ସହଯୋଗ ଦରକାର। ଥଡିନା ମୁଁ ମାନେ କହିବାକୁ ଗଲେ ସେ ସବୁ ଏକା ମୁଁ ପାରିବି। ବୁଝିପାରୁଥିବେ ଆପଣ ବନ୍ଧୁ ମୁଁ କଣ କହିବାକୁ ଚାହୁଁଛି।
ତୋଟି କେତୋଟି ନଳକୂପ ଏମିତି ଅଛି କି? ଆପଣ କହୁଛନ୍ତି ସମସ୍ତ ନଳକୂପ କଣ ଖରାପ ହୋଇଯାଇଛି? ନା କିଛି ଗୋଟି ଖରାପ ହୋଇଯାଇଛି ନା ବନ୍ଧୁ ସ ଯେତିକି ନଳକୂପ ସମସ୍ତ ଖରାପ ହୋଇଯାଇଛି ତାହେଲେ ଯୋଉ ଘର ଲୋକ ତାଙ୍କ ପା ଖରେ ଅଛନ୍ତି ସେ ନଳକୂପକୁ ସେଇମାନେ ସଜାଡିବା କଥା। ଆପଣ କାଇଁ ଏତେ ମାନେ କହୁଛନ୍ତି ଯେ ତାଙ୍କୁ କହିକି ଆପଣ କହିକି କରିବା କଥା ବନ୍ଧୁ।
ନାଇଁ ବନ୍ଧୁ କହିବା କଥା ଏଠି ପଡ଼ୁନି ବନ୍ଧୁ ସମସ୍ତଙ୍କ ସହଯୋଗ ଦର କାର ହୋଉଚି ଯାହା ଫଳରେ କି ମୁଁ ଯଦି କହିଦେବି ତ ବାକି ଲୋକ କହିବେ କି ହଁ ଛାଡ଼ ସେ କଥା ସିଏ ତ ବାସ୍ କହିଦେଲା ଯଦି ସିଏ କହୁଚି ତ ସିଏ ହିଁ କରୁନା।
ହୋଉ ବନ୍ଧୁ ଆପଣଙ୍କ କହିବା କଥା ଆପଣଙ୍କ ଗ୍ରାମରେ ଓଇ କେହି ବି ଜଣେ ଆପଣଙ୍କ ମାନେ କ ମାନେ ଯେମତି ଯେପରି ଆପଣ ଗୋଟେ ସଭା ଡାକିଲେ ସଭା ସରିଗଲେ ଯେଝା ବାଟରେ ଯେଝା ପଳେଇଲେ। କାର କିଛି ଲେନ୍ ହୋ ଲେନ୍ ତାଲେ ବନ୍ଧୁ ଆପଣ ଯୋଉ ଆପଣଙ୍କ ଗ୍ରାମ ସାଇଟ୍ ରେ ମୁଁ ଦେଖିଚି ଗୋଟେ ଛୋଟ ନାଳଟେ ଯାଇଚି। ତା ଧିଅରେ ଆପଣଙ୍କ ଚାଷୀ କୂଳ ମା ଚଳେ ସେଇ ନାଳରେ। ସେଇ ନାଳ ସାଇଟ୍ ରେ ବନ୍ଧୁ ଦେଖିଚି ମୁଁ ଗୋଟେ ବଡ଼ ଗୋଟେ ବ ନାଳ ଆଗରେ ଟିକେ ନାଉ ଭୋଉତ ବଡ଼ ଗୋଟେ କଳକାରଖାନାଟେ ପ୍ରସ୍ତୁତ ହୋଉଚି ତାର ତ ଯୋଉ ବିଶୁଦ୍ଧ ପାଣି ଆପଣଙ୍କ ନାଳରେ ପଶୁଚି ତା ତା ଧେରେ ଆପଣ କେମିତି କ୍ଷେତ କେମିତି ଫସଲ କରୁଚନ୍ତି ବନ୍ଧୁ?
କଁ କରିବା ବନ୍ଧୁ ହେଇ ଆପଣ ତ ଦେଖିଥିବେ ଏ ଆମର ଜଳ ଅଭାବକୁ ଏପଟେ ଏଇ ଯୋଉ କାଳକାରଖାନା ଏସବୁ ତ ବହୁତ କଷ୍ଟ ମଷ୍ଟେ ସେ ସବୁ ଆମେ ବିତେଇବାକୁ ପଡ଼ୁଚି। ତ ସରକାର ଯେହେତୁ ଏସବୁକୁୁ ବୁଝୁନାହାନ୍ତି ତ ଆମେ କଷ୍ଟମଷ୍ଟେ ଯୋଉ ଯେତିକି ଜଳର ଆବଶ୍ୟକରୁ
ସବୁ କ ସବୁ କ୍ଷେତ୍ରରେ ଆମେ ସରକାରଙ୍କୁ ଦୋଷ ଦେଇପାରିବାନି କାରଣ ଦେଖନ୍ତୁ ଆପଣଙ୍କ ଗ୍ରାମ ଦେଇ ଯେତି ନାଳରେ ପାଣିଟି ଯାଉଚି ବିଶୁଦ୍ଧ ପାଣି। ସେ ପାଣି ତ ପା ବନ୍ଧୁ ଜାଣିଥିବେ ପ ପଚି ସଢ଼ିକି ସେ ବାଁ ପାଣିର ଅ ଗନ୍ଧ ଅନେକ ଦୂରକୁ ଯାଏ ବନ୍ଧୁ ସ୍ ହେଇ ଯେତେବେଳେ ପାଣି ଛଡ଼ା ହୋଉଚି ଆପଣଙ୍କ ଗ୍ରାମର କିଛି ଲୋକ ଶଏରୁ ଦୁଇ ସେ ଲୋକ ଯାଇଁକି ସେ ନଳ ଯୋଉ କ କଳକାରାରଖାନା ଏଠି ପ୍ରସ୍ତୁତ ହୋଇଚି ତାଙ୍କ ମୁଖ୍ୟଙ୍କ ସହିତ କଥା ହୋଇ ସେ ପାଣିକି କିପରି ଭଲସେ ମା ପରିବର୍ତ୍ତନ କଳକାରଖାନାରେ କରି ତାକୁ ଅନ୍ୟତ୍ର ଜେଗାରେ ଛାଡ଼ିବା ପାଇଁ ଆପଣ ତ କଥା ହେଇପାରିଥାନ୍ତେ।
ହଁ ବନ୍ଧୁ କଥା ହେଇଥିଲୁ ବନ୍ଧୁ କଥା ହେଇଥିଲୁ କଥା ହେଇଥିଲୁ। ଆମର ଯେତୋବେଳେ ମାନେ ଏବେ ତ ମୁଁ ଆମ କଥା କୋହୁଚି ଯେତୋଳେ ଆମ ବାପା ମା ସବୁ ମାନେ ବ ଯେତେଳେ ବାପା ବଡ଼ ବାବା ଯେ ସେତୋଳେ ଯେ ସେମାନେ ଯେତୋଳେ ସେ ସବୁ ଫସଲକୁ ଆଗେଇଥିଲେ ମାନେ ସେମାନେ ଯେତୋଳେ ତାଙ୍କ ବେଳେ ଫସଲ କରୁଥିଲେ ସେତୋବେଳେ ସେମାନେ ସବୁ ସେଥିପାଇଁ ପ୍ରତିଯୋଗ କରିଥିଲେ ଯାହା ଫଳରେ କି ଏସ୍ ସେମାନେ ସେତୋଳେ ବନ୍ଦ କରିଦେଇଥିଲେ ଏସବୁ ହେଲେ ଏବେ ତ ବୁ ଦେଖିପାରୁ ଥୁଏ ଆପଣ ବାବା ହୋଉ ହୁଅନ୍ତୁ କିବା ବା ମା ହୁଅନ୍ତୁ କିବା ବଡ଼ ବାପା ହୁଅନ୍ତୁ ତାଙ୍କର ତ ଏବେ ବୋହୁତ ବୟସ ହେଇଗଲାଣି ତ ସେମାନେ ତ ଫସଲକୁୁ
ଛି ବୁଦି ଆପଣଙ୍କ କଥାରୁ ମୋତେ କିଛି ଲାଗୁଚି ଏମିତି କି ମାନେ ବନ୍ଧୁ ଆପଣଙ୍କର ଗ୍ରାମର ଲୋ ଗ୍ରାମର କିଛିଟା ଲୋକ ଆପଣଙ୍କ ଚାଷୀ କୂଳର ମାନେ ମୁଣ୍ଡ କଟିବା ପାଇଁ ପ୍ରସ୍ତୁତ ହେଇକି ରହିଚନ୍ତି ମାନେ ଚାଷୀ କୂଳର ହଇରାଣ କରିବା ପାଇଁ କେବଳ ଆପଣ ଗ୍ରାମ ଲୋକ ହିଁ ପ୍ରସ୍ତୁତ।
ହଁ ବନ୍ଧୁ ବୁଝି ପାରୁଛି ଆପଣ ଯୋଉ କଥା କୋହୁଛନି ମୁଁ ବୁଝିପାରୁଛି।
ହଁ ବନ୍ଧୁ ଯେତି ଆପଣଙ୍କ ଗ୍ରାମର ଲୋକମାନେ ଆପଣଙ୍କ ସାହାଯ୍ୟରେ ନ ରହୁଚନ୍ତି ତାହେଲେ ବନ୍ଧୁ ଆପଣ କଁ କିପରି ରହିବେ ବନ୍ଧୁ? ଏ ପା
ଆ ଭାଇ ରଖେବନ୍
ହଁ ଆଇ ଆଇ। ବନ୍ଧୁ କୁହନ୍ତୁ ହଁ ବନ୍ଧୁ କୁଅନ୍ତୁ ଆ ବନ୍ଧୁ ଭଲ ଅଛି।
କାମର
ହଁ ବନ୍ଧୁ ନା ନା ବନ୍ଧୁ ଶୁଣନ୍ତୁ ଏଥର ଯେତେବେଳେ ବି ଯାହା ହବ ଆମ ଗ୍ରାମ ଆପଣଙ୍କ ଗ୍ରାମରେ ଜଳସୋଚନ କିଛି ଖରା ଖ ଖ ଖରାପ ହୁଏ। କି ଯାହା ବି ଆପଣଙ୍କର ହେଇଥାଏ ଆପଣଙ୍କ ଯି ନଳକୂପ କୋଉଠି ବି ଖରାପ ହେଇଯାଏ କି ଯାହା ହେଇଥାଉ ଯେ ଯେତେବେଳେ ବି ଯୋଉ ପରିସ୍ଥିତି ଆପଣଙ୍କ ଗ୍ରାମରେ ହେଇଥାଉ ବନ୍ଧୁ ବି କିନା କଣ ଏଇ ମୁଁ ଆପଣଙ୍କୁ ପରାମର୍ଶ ଦେବି ଯେ ତାଙ୍କ ସହିତ ଆପଣଙ୍କ ସହିତ କଥା ହେବି ଆପଣଙ୍କ ଗ୍ରାମର ନଳକୂପକୁ ହ ବନ୍ଧୁ ଆପଣ କଣ କହୁଥିଲେ। ଏ ଯୋଉ ପୁ ପୁରତ ପୁରା ଆଗ କାଳରୁ ଆପଣଙ୍କ ଗ୍ରାମରେ ଯୋଉ ବଡ କଳକାରଖା ଖାନା ଡିଏ ହେଇଥିଲା ତାକୁ କିନ୍ତୁ ପୁନର୍ବାର ତାକୁ ଖୋଲା ଦିଆଯାଇଛି। ବନ୍ଧୁ ଆପଣ ଏଇ ଯୋଉ ଯୁବପିଢ଼ି ମାନେ କଣ ସେଇ ଯୋଉ କଳକାରାରଖାନା ବନ୍ଦ କରିବା ପାଇଁ କେବେ ବୈଠକ ବସେଇନାହାନ୍ତି କେବେ ଗ୍ରାମର ଲୋକମାନଙ୍କୁ ଡାକି ନାହାନ୍ତି।
ନାଇଁ ନାଇଁ ବନ୍ଧୁ ସେଥିପାଇଁ ଆମର ବାର୍ତ୍ତା ହେଇଥିଲା କି ଆମେ ଗ୍ରାମରେ ଏକ ବୈଠକ ବସେଇବା ପାଇଁ ତ ସେଥିପାଇଁ ତାରିଖ ବି ଆମର ସବୁ ଠିକ ହେଉଥିଲା ତ ସେଥିରେ ସେଇ ଠିକ ସମୟ ଭିରେ ଆମର କିଛିଟା ଗ୍ରାମର ବାସୀ ମାନେ ସେ ବୈଠକରେ ଯୋଗଦାନ ଦେଇନଥିଲେ। ଯେହେତୁ ତାଙ୍କର ଇଚ୍ଛା ଏ ହୁ କୁହନ୍ତୁ କୁହନ୍ତୁ
ଛନ୍ତି ଆପଣଙ୍କ ଗ୍ରାମରେ ଯଦି ବଇଠ ବୈଠକରେ କୌଣସି ଲୋକ ଯୋଗଦାନ ନଦେଲେ ବି ଆପଣ ଯେ ଯେତିକି ଯେତେ ଯେତେ ଯୁବପିଢ଼ି ମାନେ ଅଛନ୍ତି ଆପଣ ନିଜେ ତାଙ୍କ ସହ କଥା ହୋଇ ନ ଯଉଁ ଆପଣ ଯୋଉ ନ କଳକାରଖାନାଟି ପ୍ରସ୍ତୁତ ହୋଇଛି ତାଙ୍କର ମୁଖ୍ୟଙ୍କ ସହ କଥା ହୋଇ ଆପଣ ସେ ଯୋଉ ଇଏ ଦିଖ ଅସନା ପାଣିକୁ ଆବର୍ଜନା ପାଣିକୁ ଆପଣ ଅନ୍ୟତ୍ର ଛାଡ଼ିବା ପାଇଁ ତାଙ୍କୁ ପ୍ରୟାସ କରୁନ୍ତୁ ଲିଖିତ ଆକାରରେ ଆପଣଙ୍କ ସରପଞ୍ଚ କୁ ଗୋଟେ ଚିଠି ଲେଖନ୍ତୁ ଯେ ଯେ ଆପଣଙ୍କ ଗ୍ରାମରେ ଏଇପରି କାମ କରାଯାଉଛି
ହଁ ବନ୍ଧୁ ଆପଣଙ୍କ କହିବା ଦୃଷ୍ଟିରେ ଆମକୁ ସେଇୟା ହିଁ କରିବାକୁ ପଡିବ ଏଥର ଆମେ କାରଣ ବନ୍ଧୁ ଦେଖନ୍ତୁ ମୁଁ ଆଉ ଥରେ ପ୍ରୟାସ କରିବି ଯେପରିକି ଆମ ଗ୍ରାମବାସୀଙ୍କୁ ଏକାଠି କରିବାକୁ କିମ୍ବା ସରକାରୀଙ୍କ ପାଖକୁ ଚିଠି ଲେଖିବାକୁ ତ ଅସ ସ କରିବି ବହୁତ ପ୍ରୟାସ କରିବି ମୋ ନିଜ ତରଫରୁ
ଆଜ୍ଞା ହଉ ବନ୍ଧୁ ମୁଁ ଏବେ ମୁଁ ଏବେ ବନ୍ଧୁ ଆପଣ ତ ମୋତେ ପଚାରିଲେ ମୁଁ ଆପଣଙ୍କୁ କିଛି କହିଲି ଆପଣ ଯଦି ଏଇଟାକୁ କରିବେ ମୁଁ ଚା ମୁଁ ଭାବି ପାରୁଛି ଆପଣଙ୍କର ନିଶ୍ଚିନ୍ତ ଏଇ ଯୋଉ ସମସ୍ୟା ଅଛି ସମାଧାନ ହବ ବନ୍ଧୁ ମୁଁ ଏବେ ରଖୁଛି ମୁଁ ଟିକେ ଅନ୍ୟ ଥରେ ଯିବାକୁ ଚାହୁଁଛି ରଖୁଚି ବନ୍ଧୁ, ଧନ୍ୟବାଦ ବନ୍ଧୁ।